ହାଲୋ।
ଆ ଶୁବୁଚି ନା?
ହଁ ଶୁବିଲା ଏ ପାଳି କହ।
ରୋଷେଇବାସ ସଇଲାଣି- ଏଇ ପୁଅ ଟାକୁ ଖୁଆଇଦଉଚି ପରା।
ସରିନି ପା -ପୁଅଟା ଉଠିଲାଣି?
ହଁ ଏବେ ଉଠିକି କମ୍ପେଇଲା ସେ କମ୍ପେଇଲା ମୁଁ ପୁଅକୁ ନେଇ ଯାଉନ ବୁଲେଇ ଆଣିବ ଖାଇବ ନେଇଁ।
ହଁ। ଆ ହଉ ଉଠେ- ସିଏ ତ ଉଠିଲେ ତା ପଛରେ ଏଇନା ତମ ଦି -ଦିନ ଯି - ଟାଇମି ଯିବ ଭାରି ଆଉ।
ନାଁ ତାର କିଛି ପ୍ରୋବ୍ଲେମ ନାଇଁ ଖୋଇଦେବି ମୋବାଇଲ୍ ତା ବାବାର ଦେଖୁଚି ଟିକେ ଯଉ କାର୍ଟୁନ ଆଉଚି ଚଲେଇ ଦେଇଚନ୍ତି।
ହଁ।
ସେଟା ଦେଖିଦବ ଖାଇସାଇଲା ପରେ କହିବ ପଇସା ସଇଲା। ହଁ ଆଉ ଦେଖିବ ନି ହଁ ଖାଇସାଇଲା ପରେ ତା ବାପା ଆସିଲେ ଏଇନା କିଏ ବୁଲେଇକି ଖୁଆଇବ ରାତିଟାରେ।
ହଁ।
ଆମର ଟିକେ ଖର୍- ଏଇ ଯଉ ପବନ ଏଇନା ସୁଲୁସୁଲିଆ ପବନ ଫୁଣି ଦେଲାଣି ଏଇନା ବନ୍ଦ ହେଇଯାଇଥିଲା ପବନ। କସିକି ଗୁଳିଗୁଳି ମୁଁ କହିଲି ମେଘ ଚ ଟିକେ ବିଜୁଳି ହେଲା ଭଳିଆ ଦେଖାଯାଉଥିଲା ପୁଣି ଏଇନା ବନ୍ଦ ହେଇଯାଇଚି କାଇଁ ଟିକେ ପବନ ଦେଲାଣି। ଆଉ କାଇଁ ମେଘ ସିନା ହେଲେ ହଁ ତା ବର୍ଷାତ ଯମା ହଉନି। ଆଉ ଆଜି ଦିନ ମାନ ଖରା କରିଚି ଯେ ଭାବୁଥିଲି ଆଜି ବର୍ଷାଟା ହବ କି କଣ ସନ୍ଧ୍ୟା ବେଳୁଆ ଦେଖିଲା ବଳକୁ ନାହିଁ।
ହୁଁ ସେ ଖାଇସାରିଲା ପରେ ବୁଲିଆ ଖାଇବ ନେଇଁ।
ହୁଁ- ଆ ରବର କାମ ଗୁରା ଏଇନା ବନ୍ଦ କରିଦେଇଥିବ?
ନା ସଇିଲାଣି ଛିଡେଇ ସାରିଲ ଚେ ଚିଂ-କରିଥାତା କରିବିନି କାଲି ଭୋରୁ ଉଠିମି ସେ ପାଞ୍ଚଟା ତ ଉଠୁଚି ସେ କଦନ ସଜିବ ଆଉ। ହଁ- ଜେ କାଲି ସଖାଳୁ ହଁ ସଖାଳୁ ଆଣିକି ଦେବେ ସେ ତିନିଟା ବଳକୁ ନେବେ ଆଉ।
ହଁ।
ଏବେ ସକାଳୁ ଗାଡି ଆସିବ ନେ
ସେ ଗାଡି ଯେତେବେଳେ ଆସିବ ଦବା ପାଇଁ ଏକାଥରେ ସେଣୁ ଦବା ଆଣିଥିବ ହାରି ପୁଣି ଏଣୁ ନେଇକି ଯିବ ହାରି।
ହଁ ଏ କାମ ସରିଥିବ ନା ଅପା ନହେଲେ ସେ ତିନିଟା ବେଳକୁ ଆସି ନବ।
ଆ ହଉ ସେଟା ବଢିଆ କାମ।
ହଁ ମୁଁ ବୋଲିି ଶୀଘ୍ର ଫେରେଇଦଉଚି ସମେତେ ଦେବେନେଇ ସମେତେ ଏଇ ଖରା ସମୟ ଏଇନା ଆଇବ ଆମର ଏଇନେ କିଛି କାମ ନ ଲୋକ ଆଣିବେ ଛଡେଇବେ
ହୁଁ।
ଆଉ ସକାଳୁ ଛଡେଇ କିି ସେ ଚେକିଂ କରି ଦେଲାକୁ ଗୋଟେ ଦିନ ସମୟ ଲାଗିବ। ଆଉ ମୋର କଣ ଏଇନା ଆମେ ଦିଆଁକୁ ଆସି ଛଡେଇଦେନୁ ମତେ ସ ଏକା ଅଛନ୍ତି ବୋଲି ଛଡେଇ ଦେଲୁ ସାଇଲା।
ହଁ। ଦି ଜଣ ସାଙ୍ଗରେ କରିଦେଲେ ଯଉ କାମଟା ଶୀଘ୍ର ସରିଯିବ।
ହଁ।
ଯାହା ପୁଅ ଟା ଯେତେବେଳେ ହଁ- କି ପୁଅ ଟାକୁ ତ ବ-ସେଇଟା ବ- ଧ ସେ ତାର ଖେଳିବ ଆଉ ନା
ନା ସିଏ ରବର ଧରେ ନେଇଁ ସିଏ ଧରିବନି ଛୁଇଁବନି ତାର ଖେଳଣା ଟା ଦେଖି କରେଇ ପିଠା ଖାଡିକା ତାର ଏଇରା ଖେଳିବ।
ଛୋଟ ଛୁଆ ଆଉ ତାର ତ ପ୍ଲାଷ୍ଟିକି ଆଜିକାଲି ତ ପ୍ଲାଷ୍ଟିକରେ ମିଳୁଚି ଖ କଡ଼େଇ ପିଠାଖାରିକା ଛୁଆ ଧରିକି ଖେଳିବେ ଆଉ।
ହଁ ସେ ସେରା ଖେଳିବ ବୋତଲ ସେ ଖେଳନା ଖେଳିବ ନେଇଁ କିଛି ନାହିଁ।
ହୁଁ।
ଆ ସେ ବୋତଲା ମୋତୋଲ ସେରା ଖେଳିବ ମୋର ଗୋଟେଛାଡଦେ କାମ କରି ସେରା ସବୁ ଆଡେ ସିଏ ଖେଳିବ ଆ କଦଡ ସେ ଖେଳିବ କଦ ଦ୍ବାରା ଧଇଁବ ରାସ୍ତାକୁ ଶହେଥର କିଏ ଦୋଉଡ଼ିବ ତା ପିଛାରେ।
ଆଁ?
କୁକୁର ହାକିବ ଯାଇକି ରାସ୍ତାରେ।
ହଁ ନା ବାହାର ଜାଗାକୁ କୁଆଡେ ପଦାକୁ ଅହଁ।
ନା କବଡ ଦିଆ ହେଇଚି ସେ ଚଗଲା ହବନେଇ କିଛି ନାଇଁ ହେରା ଆରାମସେ ବତୋଲ କଣ ହେରାକ ର ଖିଦେ ଆଉ ନିଦ ଆସିନେ ହାଇ ମାରିବ କହିବ ମାମା ଆଉ କବଡ ଦିଆ ହେଇଥିନେ ଏଁ ସେଇପା ତାର ଯୋଉଠୁ ଯୁଁ ନିଜେ ଆସେ ନେଇକି ର ରଖିଦବା ରଖିଦେଇକି ଆସିକି କହିବ ଦେ ଦିଦି ଦେ ଖାଇଦେମି ଖାଇ ଦେଇକି ତାର ଖାଇବ ଶୋଇବ।
ଏଇନା କଣ କହିଲ ଏଇନା ସନ୍ଧ୍ୟାବେଳେ ତ ଶୋଇ ପଡିଥିଲା ଏଇନା ଟିକେ ଖେଳିବ।
ସିଏ ନହନେ ସେ ରାତି ବାଆର ଗୋଟେ ସେ ରାତି ବାରଟା ଗୋଟେ।
ହୁଁ। ଛୁଆ ଯିଏ ସନ୍ଧ୍ୟାବେଳେ ଶୋଇପଡ଼ନ୍ତି ଦେଖୁନ ସିଏ ଉଠିଲେ ଠିକି ଉଠିବେ ଯେ ଆଉ ଶୋଇବିନି।
ହଁମ୍। ରାତି ବାରଟା ଗୋଟେରେ ସିଏ ତ ଡେଲି ଶୋଉଚି। ଆଉ ସନ୍ଧ୍ୟା ଶୋଉ ନ ଶୋଉ ସେ ଥରେ ଶୋଉ ଆଜି ସେଇ ବାରଟା ନହନେ ହବନି ଲାଇଟ୍ ଲିଭେଇ ଦୋ ତଥାପି ସିଏ ଶୋଇବ।
ଶୋଇବନି।
ନା।
ଆଉ ହୋଉ ଭଲ କରଚି ତାର ବୁଲୁଥାଉ ସେମିତି ଏ ଦିନ ଆଁକ ବୁଲିବ ରା ରାତିକି ବୁଲିବ ଦିନେରେ ସିନା ଶୋଇ ପଇଲେ ଗୋଟେ କଥା ହନ୍ତା।
ଜାଣିକି ମୁଁ ଆମେ ଆଖି ବୁଜି ଦେଇକି ଶୋଇମୁ ସବୁ ଆ ସିଏ ଏପଟ ସେପଟ ପା ବାବା ବାବା ମାମା ମାମା କମ୍ପେଇବ କଷିକି ରାତିରେ।
ହଁ। ଛତୁରେ ହବ ସୁର ହଁ। ଆଉ କଣ ତମ ଶାଶୁଘର ଆଡୁ ଖବର ତ ଶାଶୁ ହରିକା ଖବ ଫୋନ୍ ଫାନ୍ କରିନାହାନ୍ତି?
ଗାଁରେ ବର୍ଷା ହରିକା କଣ ଏଇନା କାଇଁ ଉଠୋଉନାହାନ୍ତି ସଖାଳେ କରିଥିଲେ ଝିଆରି ପୁତୁରା ଝିଅ କରଥିଲେ।
ହଁ ଫୋନ୍ କରିଥିଲେ?
ହଁ ସିଏ ପୁତୁରା ଝିଆରି ହଁ ହଁ ଝିଆ ପା ପଢୁଚି ପିଜି କରୁଚି ଏଇବର୍ଷ ପିଜି କଲା। ପୁଅ ପା ପଢୁଚି କଲେଜେ।
ହଁ।
ପୁଅର କଲେଜ ପଢୁଚି। ହଁ ବଡ ବଡ ବଡ ଝିଆରି ଆଉ ପୁତୁରା ଆଉ ସା ମଝିଆଣି ତା ପୁଅ ଯାର ପଢୁଚି ଯେ ଦଶମ କ୍ଲାସ ପରୀକ୍ଷା ଦବ।
ହୁଁ ଏଇ ବର୍ଷ ତ ଉଁ ଦଶମ ପିଲାଙ୍କର ଭଲ ହେଇନଥିଲା ରେଜାଲ୍ଟ ଟିକେ କୋହୁଥିଲେ ଭଲ କୋଉ ପିଲାଙ୍କର ହେଇଚି କୋଉ ପିଲାଙ୍କର ଭଲ ହେଇନି ଆଉ ଏଇ ବର୍ଷ ଦବ ତାହାଲେ।
ଏଇଆ ଆଉ।
ହଁ ଆମ ଝିଅଟା ତ ଏଇ ବର୍ଷ
କଣ ତାଙ୍କ ମେନ ମାର୍କ ଏଇନା ସବୁ ତ ପାସେ ବି ପାସେ।
ହଁ।
ଏ ମାର୍କ ଦେନେ ଏ ମାର୍କ ପାଖରେ ରହିଲା କଥା ମାର୍କ ହେନେ କଲେଜ ନେଉଛି ନଏନେ ନୋଉନେଇ।
ଆ ଛୁଆ ମନେ ଦେଇକି ପଢନ୍ତୁ ପଢିଲେ ସବୁ ହବ।
ସେ ମାର୍କ କଥା ଛୁଆ କହିନେ କହିଦେମେ ଆମେ ପଢୁଛୁ ଲେଖୁଛୁ ପାସ୍ ତ ସବୁ। ଏଇନା ଗ୍ରେଦେଶନ ଇଏ କଲେ ସବୁ ପାସ। ଆଉ ଫେର କେ ମାର୍କ ଦେଖି ଫେ କଲେଜ ନବନା ଆଉ। କଲେଜ୍ ନ ନଉନି।
ଆମର ତ ଏଇ ବାହାଘର ଗୋଟେ ଏଇନା ଯାଉଛି ନା କଣ ଏଇଆଡ଼େ। ପୁଣି ଗୋଟେ ବାହାଘର କେତଟା କେରେ ହଁ। ହଁ ବା ହେଇନା ପୁଣି ବାଜୁଛି କି ସେଇଟା ସେତେବେଳେ ପ୍ରଶସନ ହେଇ ହେଉକି ଆଉଛି ବୋଲି ଗାଁ ଭିତ ରେ ଜଣା ପଡୁଛି ଖରା ବେଳେ ଦ ଏ ନିର୍ଦ୍ଧୁମ ଖରା ବେଳେ ରାସ୍ତା
ଆମର ଏଠି କେତେଟା ସାହି କହିଲ ଉ ଗୋଟେ ପ ଏଇଟା ଗୋଟେ ବଡ଼ ପଞ୍ଚାୟତ ଟିଏ। ପଞ୍ଚାୟତକୁ ଏଇଟା ହଉଛି ଗୋଟେ ଦିଟା ଏ ତିନି ଆଟା ଚାରିଟା ପାଞ୍ଚୁଟା ଛଅ ଟା ଖଣ୍ଡେ ଇ ମିଶିକିରି ଗୋଟେ ପଞ୍ଚାୟତ ହେଇଛି ଛଅ ଟା ଗାଁ।
ହଁ।
ପଞ୍ଚାୟତ ଟା ଟିକେ ବଡ଼ ଆଉ।
ଆଉ କଣ କହିଲେ ବଡ ଗାଁ ଆଁ।
ହଁ ବଡ ଗାଁ ଏଟା ଏଠି ଭଲ ଦଶରା ଯୋଉ ବଳଦ ଫଳଦ ପୂଜା ଭଲ ହୁଏ ନା ଦଶରାକୁୁ।
ଆଉ ତମ ସଇଟା ତାନେ ଯାଏନି।
ହୁଁ ଆମ ସାଇଟା ସେଇତିରେ ଯାଉଛି।
ଏ ତମ ସାଇରେ ବାହାଘର ତାନେ ହେଇନେଇ।
ନାଇଁ ହେଇନି। ଏଇଟା ଦୂରରେ ସେଇ ରାସ୍ତାରେ ତ ଯାଉଛନ୍ତି ଜଣା ଅ ଯୋଉ ରାସ୍ତା କୁ ଗଲେ ଭହାରି ସବୁ ଦେଖାଯିବ।
ହୁଁ।
ରାସ୍ତାକୁ ଗନେ ସବୁ ତମ ଘର ପାଖ ରାସ୍ତା ରେ ହିଁ।
ହଁ ଟିକେ ଦୂର ଘରଠୁ। ତଥାପି ଯାଉଛୁ ହାରି ଦେଖିବା ପାଇଁ ବାହାଘର ଫାହାଘରେ ଆସିଲେ ଯାଉଛୁ। ଆଉ ଏଇ ଭିତର ଆଡେ କଣ ହଁ ମେନ୍ ରାସ୍ତାରେ ବାଘର ଯାଉଛି।
ଆମର ଶୋଇଥବ ମୋ ଶାଶୁ କହିବ ହେଇ ଆସୁନ ଲୋ ବାହାଘର ଦେଖିବ। ମୋର ବାହାଘର ଯାଇଛି ଦି ତିନି ଦିନ ତିନି ଦିନ ଖଣ୍ଡେ ହବ।
ହଁ ଗୋତେ ସପ୍ତାହ ହେଇଛି ଆମ ମୋ ବାପା ଘର ନୂଆ ବୋହୂ ମାନେ ଯାଆନ୍ତି ନି ଦେଖିତେ। ମୋ ଶାଶୁ କହିବ ହେଇ ତୁ ଆସିକି ଏ ପିଣ୍ଡାରେ ଟିକେ ତାର କଣ ମନ ନାହିଁ ନା କଣ ସେ ଦେଖିବନାଇଁ। ଆ ସେ ପିଣ୍ଡା ରେ ଟିକେ ଛିଡ଼ା ହେଇକି ଦେଖି ଦଉନୁ। ଆଉ ଯିଏ କହିବ ଯାତରା ଦେଖିବାକୁ ଯାଇଛି ହୁଁ।
ସେ ତ କହିଲେ ଆସ ଦେଖିବ ବୋଲି।
ହଁ ଆଉ ଯାତରା ଦେଖିବାରେ ମୋ ଶାଶୁର ବୁଧେ ମନ ଆଉ ବୋହୁ ମନ କଲେ ସେ ଯାଇପାରିବନି। ହେଇ ତମେ ଚାଲୁନ ଟିକେ ବୁଲି ଆସିବା ମେଳା ଟିକେ। ହଁ ଚାଲୁ ନା କିଏ ମନା କଲାକି ହଉ ଚାଲ ଆଉ ଚାଲିଲ ସିଏ ଯିବେ ଆମ ସାଙ୍ଗରେ ସେ କବ କବ ତମେ ଯେ ବାହାରୁ ନ ମୁଁ ନା ମୋ ଶାଶୁ ତ ଏଙ୍କା ଯାଇପାରିବନି ନା ହ ଆଉ। ବୋଉ ମନା କନେ ସେପାଇଁ ସେ ଆମକୁ କହବେ ତମେ ବାହାରୁନ ଲୋ ଯାତ୍ରା ତୀର୍ଥ କୁଆଡେ ଗୋଟେ ବାହାରୁନାହାନ୍ତି ଯାଇଚି। ତିନି ହାଙ୍କେ କଥା ବାର୍ତ୍ତା ହୋମୁ ତିନି ଜା ଆଙ୍କେ। ଝିଅ ଚାଲୁନ ରେ ଯିବା ମେଳା ଟିକେ ବୁଲି ଆସିବା। ଆଉ କଣ ବୋଉଙ୍କୁ ଟିକେ ନେଇଯିବେ ହାଁ।
ହଁ ଆଉ ତମ ଶାଶୁ ତ ଯାଉଚନ୍ତି ଆମକୁ ଡାକୁଚନ୍ତି ଆଉ।
ଆ ଏ ପୁଅ ପିଲାଙ୍କ ପାଇଁ ପୁଅ ପିଲା ବୋଲେକି ମଝିଆ ଦେଢଶୁର ଖାଆନ୍ତି। ଆଉ ମୋ ଶ୍ୱଶୁର ଖାଆନ୍ତି। ଆ ରୋଷେଇ କରିଦେଇକି ପଳେଇବୁ ଆମେ ସବୁ ଅ ଗାଁ ପାଖ୍ ଖାରେ ଅଟୋ କରିକ ପଳେଇବୁ ସାଇଲେ ଶାଶୁୁୁ ବୋହୂ ସବୁ ଛୁଆପିଲା ସହିତ ଖାଇଦେଇକି ପଳେଇଆସିବୁ। ମୁଁ ରୋଷେଇ କରିଦେଇ ପଳେଇ ଥିବି ବାପ୍ ମୋ ପୁଅ ଖାଇବାକୁ ଦିଏ।
ହଁ ଭଲ ସେମତି। ଆମର ତ ଏଇଠି କାଳୀ ପୂଜା ହଉଚି ଯେ ସେମତି ଯାଉ ଦେଖିଆକୁ।
ହଁ ମୋ ଶାଶୁୁର କୁ ଯିଏ ବୁଝେଇବ ନା ହେନା କାଁହାର ଯେ ଯୋଉ ବୋହୁ ମାନେ ଯେ ନଗଲେ ସେ ଆଉ ଯାଇପାରିବେ କି? ତାଙ୍କର ଟିକେ ଡର ରହିଯାଏ କାଳେ ବୋହୂ ମାନେ କଣ କହିବେ କଣ କରିବେ? ସିଏ କିଛି କୁହନ୍ତିନି କାଳେ ଆମେ କଣ କହିଁବୁ କି ତାଙ୍କର ଡର ବି ଆମକୁ ରହିଯାଏ। ଏ ମୁଁ ଗନେ କଣ କହିବେ କି? ସେଇଥିପାଇଁ କହେ ତମେ ସମନ୍ତେ ଚାଲ। ଯାତ୍ରା ହଁ ଅଷ୍ଟପ୍ରହରି ହେନେ ନୂଆ ବୋହୂ ମାନେ ଆମ ଗାଁରେ ଯାଆନ୍ତିନି ବୋହୂ ମାନଙ୍କ ପାଇଁ ଖାଇବା ଧରିକି ପଳେଇ ଆସନ୍ତି। ଅଷ୍ଟ ପ୍ରହରୀ ହେନେ ହଁ ଆ ତାଙ୍କ ଗାଁରେ ପା ରୋଷେଇ ବନ୍ଦ ନା ତାଙ୍କ ଗାଁ ଟା ଯାକେଁ ରୋଷେଇ କରିବେନି।
ନାଇଁ ଅଷ୍ଟ ପହରି ବି ସବୁଆଡେ ଏପାକ ବନ୍ଦ କରି ଦଉଚନ୍ତି ଘରେ ରାନ୍ଧିଆକୁ।
ହଁ ଆ ତାହା ଆମର ନୂଆ ବୋଉ ଆମ ବାପଘର ଗାଁରେ କଣ ନୂଆ ବୋଉ ମାନ ଯାଆନ୍ତି ଯାହାର ବୁଢା ବୁଢୀ ଆଉ ନୂଆ ବୋଉ ନାଇଁ ସବୁ ଘରକୁ ପଠାଅନ୍ତି। କଣ? ଆଙ୍କର କହିବେ ମୋ ଶାଶୁକୁ ଚାଲୁନୁ ରେ ଦେଖି ଆସିବୁ ଦଧି ହାଣ୍ଡି ଭାଙ୍ଗୁଚନ୍ତି ଚାଲୁନୁ ଖାଇକି ଆସିବୁ ଲ ର କ୍ଷ୍ମୀ ଠାକୁରାଣୀଙ୍କୁ ଚାଲୁନୁ ଯି ବୁଲଦେଇକି ଆସିବୁ। ମୋ ଶାଶୁ ସବୁଟାକ୍ ଯା ଆଁ ନେଇଁକି ହାଁ ସେବା କହିବେ ଆଇକି ଖାଇକି ଆସିିବୁ। ଏମିତିଆ।
ଆଙ୍କର କିଛି ଇଏ ନାହିଁ ଆଉ ହଁ ବୁଢୀ ମଣିଷ
ନା ତମ ପୁଅ ପିଲାଙ୍କର ବୋହୁତ ବଡ ବଡ ବଡ ଯାଆ ଦିଟା ସିଏ ବି ସୁଧା ବି ଆକଟ କରିବେନି କହିଁବେନି ବୋହୁଟା ଯିବ କି କଣ? ନା ଚାଲନୁ ସମତେ ଯାଉଛନ୍ତି ମୁଁ ଚାଲେ ବୁଲି ଆସିବୁ ଘରଟାରେ କାଇଁ ବସିବୁ।
ଅଁ।
କେବେ ମାନେ ଆମ ଦେଢଶୂର ମାନେ ସେଆ କହିବେ କହିବେ ସିଏ କାଇଁ ଘରେ ରହିବ? ତମେ ଯିବ ବୁଲି ବୁଲାକି ଆସିବ ସେ କଣ ଏକା ଘରେ ବସିଥିବ। ସିଏ ବି ଯାଉ ବୁଲିକି ଆସୁ ହାଁ ଦେଶୂ ହଁ। ସମେତେ ଯାଅ ଯୁଆଡେ ଯାଉଚ ସମେତେ ଯାଅ ସାଙ୍ଗରେ ବୁଲିବ ସାଙ୍ଗରେ ଖିଆ ପିଆ କର ଆସ।
ଅଁ।
ଆଉ ଜଣ ଘରେ ବସିବ ତମେ ଦି ଜଣ ବୁଲତେ ଯିବ ସେଟା କେମିତି ହବ ଇଏ କହୁନାହା
ସମସ୍ତେ ସାଙ୍ଗ ହେଇକି ଯାଏ। ଏକାଥେରେ ସାଙ୍ଗ ହେଇ ବୁଲି ବୁଲାକି ଦେଖିକିରି ଆସିବ।
ହଁ। ଛୁଆ ପିଲା ସବୁ ସାଙ୍ଗ ହେଇଯାଉ। ହଁ ଯାଅ ହଉ ଯାଅ ଯାଅ ଖାଇଦବ।